ବୁଚି ଇ।
ହାଲୋ।
ହଁ ଭଏଜ୍ ଶୁବୁଚି।
ଯାଲୋ।
ହଁ ମୋ ଭଏଜ୍ ଆସୁଚି।
ଆଁ ଶୁଣା ଯାଉଛି ମୋ ବଏସ ଶୁଣା ଯାଉଚି?
ହଁ ହଁ ମତେ ଶୁଣା ଯାଉଛି। ହଁ ଏବେ ଶୁଭା ହେଲା।
କଣ କରୁଛନ୍ତି।
ଏଇ ଠାକୁର ପୂଜା ସାରିକି। ଆସିଲି ଟିକେ କାମ ଅଛି କରିବା ପାଇଁ ଆଉ। ଠାକୁର ପୂଜା କରିଥିଲି। କରିକି ଆସିଲି ଟିକେ ଟିଫିନ କରିଦେଇକି।
ଖାଇ ସାରିଲଣିି ଖାଇ ସାରିଲେଣିି।
ହଁ ହଁ ହଁ ଖାଇଛି। ସକାଳୁ କଣ ଏଇ ଜଳି ଜଳଖିଆ ଖାଇବା କଥା କଣ ଚା ନଡୁଆ ଟିକେ ଖାଇଥିଲି। ଆଉ ରୁଟି ଖାଇଥିଲି ଚିଆସିଡ ପାଣି ପିଇଥିଲି ଏଇଗୁଡା ସବୁ ହାଲକା ଖିଆ ହବ ଆଉ। ତାପରେ ପଖାଳ ଟିକେ ଖାଏ।
ଆପଣ ହଁ ମୁଁ ଇପି ଖାଇ ଦେଇଥିଲି।
ଆଚ୍ଛା ହଁ। ଛୁଆଙ୍କର ତ ୟିପି ଆଉ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ଆମର ଜଏଣ୍ଟ ଫ୍ୟାମିଲି ଆମେ ପାଞ୍ଚ ଜଣ ଯା ଅଛୁ। ପାଞ୍ଚ ଜଣଙ୍କର ଦି ଦିଟା ସମସ୍ତଙ୍କର ଦି ଦିଟା ପିଲା। ମୋର କୁଟ
ଏବେ କଣ।
ଆ ମୁଁ। ମୁଁ କହିଲି ଏଇ ଆମର ଫ୍ୟାମିଲି ଆଉ ଶାଶୁ ଅଛନ୍ତି ସମସ୍ତେ ବହୁତ ପୁତୁରା ଝିଆରିି ଅଛନ୍ତି ମୋର ବଡ ଫ୍ୟାମିଲି ଆମର।
ଆପଣଙ୍କ ପୁଅ କଣ କରୁଛନ୍ତି?
ପୁଅ ଏବେ ପଢୁଛି ସିକ୍ସ କ୍ଲାସରେ।
ଆପଣ ପଟଣାରୁ କହୁଛନ୍ତି।
ହଁ ହଁ ମୁଁ ସେଠୁ ବଟ ମ୍ୟାରିଡ ନା ତ ଏବେ ତ ସେଠିକାର ନୁହଁ ଆଉ।
ହ
ସେ ଝିଅ ଥିଲି ସେଠିକାର। ତୁମେ ତୁମ କଥା କଣ?
ମୋର ପ୍ଲସ୍ ଟୁ ସରିଲା। ଆଉ ମୁଁ ପ୍ଲସ୍ ଥ୍ରୀ ଆଡମିସନ କରିବି ଆଉ ଫର୍ମ ମେରିଟ ଲିଷ୍ଟ ଆସିଲେ କରିବି।
କୋଉଠି ପ- ପକେଇଚ କୋଉଠି କରିବ ବୋଲି ଇଚ୍ଛା ଅଛି? ହ୍ୟାଲୋ ଭଏସ ଟିକେ କଟ ହଉଚିକି?
ହଁ।
ହଁ ମତେ କଥା ଟିକେ ଅପଡାଉନ ଶୁଭୁଛି ହଁ ଶୁଭୁଛି ଏବେ। ଟିକେ ଅପଡାଉନ ହଉଥିଲା ଏଇ ଜଷ୍ଟ।
ମୁଁ କହୁଥିଲି ମୁଁ ବାଉତରେ ପଢିବି।
ଆଚ୍ଛା ହଁ ବାଜିରାଉତ ଭୁବନ ରେ ନା ଆମର? ଆଛା କଣ ଷ୍ଟ୍ରିମ୍ ରଖିବ କଣ କୋଉ ଇଏରେ ପଢିବ?
ଆର୍ଟ୍ସନା
ଆଁ
ଆର୍ଟ୍ସ ଓଡ଼ିଆ ଆନର୍ସ।
ଓଡିଆ ଅନର୍ସ ଆଚ୍ଛା ହଁ ଭଲ। କଣ ଲକ୍ଷ୍ୟ ଅଛି କଣ କରିବାକୁ ଚାହୁଁଛ ଆଗକୁ?
ମୁଁ ଅଛି ଗୋଟେ ଟିଚ ପାଇଁ ଆଉ।
ଆଛା। ଆ ଭିତରେ ପୁଣି ଆଉ କଣ ଆପ୍ଲାଏ କରୁଚ ଏଇ ଯୋଉ ଜବ ଆସୁଛି ସବୁ ପକଉ କିଛି?
ନାଇଁ ମୁଁ କିଛି ପକେଇନି ଗୋଟେ ଡାଇରେକ୍ଟ ପ୍ଲସଥିରିସାରିଲେ ପି
ସରିଲେ ହଁ ଠିକ ଅଛି। ଅଛି ଭଲ। ଏଠି ସେଠି ଭଟକିବା ଅପେକ୍ଷା ଏକାଥରେ ଅବଶ୍ୟ ଚାରି ବର୍ଷ ହେଇଯାଉଚିନା ଅର୍ଟାସ ଚାର ବର୍ଷ ଅର୍ଟସ ସାରି ଗ୍ରାଜୁଏସନ ଏବେ ଚାରି ବର୍ଷ ହେଇଯାଇଚିନା ଆମ ବଳେ ଥିଲା ତିନି ବ
ଚାରି ବର୍ଷ ହେଇଯାଇଚି। ପିଜି ଗୋଟେ ବର୍ଷ ହେଇଚି ଆଉ।
ପିଜି କମି ଯାଇଛି ଆଉ ହଁ ଭଲ କଥା ତୁମ ମାନଙ୍କ ପାଇଁ ଭଲ ସୁବିଧା ହେଇଯାଇଛି ଆଉ। ଆଉ ତୁମ ଫ୍ୟାମିଲିରେ କିଏ କିଏ ଅଛନ୍ତି?
ଆମ ଫ୍ୟାମିଲି ବଉ ଆଉ ମୋ ନାନୀ। ଆଉମୋ ବାବାଙ୍କର ଡେଥ ହେଇଯାଇଚି।
ଅଂହ କଣ ହେଇଥିଲା?
କଣ ମାନେ ଦେହ ଖରାପ କଣ ଇସୂଜ ଥିଲା ପ୍ରୋବ୍ଲମ୍ କଣ ଥିଲା? ହାଲୋ?
ଏମତି
ତୁମ ଆବାଜ ପୁଣି ସେମିତି ହେଲା ଟିକେ ଅପଡାଉନ କଣ ପାଇଁ ରହୁଛି ପାଗ ନରମ ଅଛି ବର୍ଷା ବର୍ଷା ଉଠେଇଛି କି ହାଲୋ। କିଛି ଭୟସ ଶୁଭୁନି।
ସୁଭିଲା?
ଅ ହଁ ସବୁ ଶୁଭିଲା ଟା କ ଶୁଭିଲା? ଗୋଟେ କଲ ଟା ଏତେ କ୍ଲିୟର ଶୁଭୁନି ଟିକେ ରହି ହେ ଯାଉଛି କଣ ପାଇଁ?
ସେଥିପାଇଁ? ହାଲୋ